ଜୟ ଜଗନ୍ନାଥ
ଜୟ ଜଗନ୍ନାଥ।
ଆଉ ଆପଣଙ୍କ ଆଡେ
କିଏ କହୁଛନି?
ଚିରଞ୍ଜିବ
ଆଉ ଆପଣଙ୍କ ଆଡେ ପାଣିପାଗ କେମିତି ଅଛି?
ପାଣି ପାଗ ଭଲ ଅଛି, ଆପଣଙ୍କ ଆଡେ?
ବି ଜୋର ବର୍ଷା ହଉଛି।
ବର୍ଷା ଆମରି ବି ହଉଛି ଇଆଡେ।
ବର୍ଷା ଲାଗି ରହିଛି ତିନି ଦିନ ହେଲାଣି।
ଆଉ କଣ ସବୁ ଆପଣଙ୍କ ଆଡେ ସବୁ ଫସଲ ଗଛ ଲଗା ହେଇଛି?
ଫସଲ ତ ଏବେ ସବୁ ଚାଷ ବିଲ ବାଡିରେ ସବୁ ଏବେ ଚାଷ ଚାଲିଚି, ଧାନ ଚାଷ ହଉଛି। ଧାନ ପରେ ପରେ ବିରି ଲାଗିବ ଏଇ ସବୁ ଲାଗିଛି ଆଉ ହୁଁ,। ଏ ପନିପରିବା ଏବେ ସବୁ ଲାଗିଛି ବାଇଗଣ, ଭେଣ୍ଡି, ଜନି ଶାଗ, ଲଙ୍କା ଏ ସବୁ ଲାଗିଛି।
ଆଉ କଣ କଣ ସବୁ ଖାଇବା ମାନେ ପିଜୁଳି, ସପୁରୀ ଏ ସବୁ କଣ କଣ ଗଛ ଲାଗିଛି?
ପିଜୁଳି ଅଛି, ସପୁୁରୀ, ଆମ୍ବ ଆଉ ପଣସ ଏସବୁ ଲାଗିଛି ଆଉ।
ଆଉ କଣ ସବୁ ରୋଷେଇ ଆସ
ରୋଷେଇ ସବୁ ହେଇଛି।
କଣ କଣ ସବୁ ରୋଷେଇ ହେଇଚି?
ଡାଲି, ସୋୟାବିନ ତରକାରୀ, ଭଜା ଆଉ ପାମ୍ପଡ଼, ଭାତ ଏସବୁ ହେଇଛି ଆଉ।
କଣ ସଖାଳୁ କଣ ଖାଇଛନ୍ତି?
ସଖାଳୁ ପିଠା ଖାଇଥିଲି, ପିଠା, କ୍ଷୀର।
ମୋ ଭ
ଆଉ ଆପଣଙ୍କ ଆଡେ କଣ ମନ୍ଦିର ଅଛି?
ଆମ ଆଡେ ଶିବ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର, ମଙ୍ଗଳା ମନ୍ଦିର ତାରିଣୀ ମନ୍ଦିର ଆଉ ଆପଣଙ୍କ ଆଡ଼େ କଣ କଣ ସବୁ ପର୍ବ ସବୁ ଭଲ ହୁଏ?
ଆମର ଏଠି ହୋଲି ଭଲ ହୁଏ, ଦୋଳ ପର୍ବ ଭଲ ହୁଏ, ରଥଯାତ୍ରା ଭଲ ହୁଏ। ଆଉ ରଜ ଭଲ ହୁଏ, ରଜରେ ମହୋତ୍ସବ ହୁଏ।
ରଥଯାତ୍ରା ଆରମ୍ଭ ହେଲାଣି?
ହଁ ରଥ ସ-ଆରମ୍ଭ ହେଇସାରିଲାଣି।
ରଜ ଆପଣ କେତେ ଦିନ ହେବେ ହୁଏ?
ରଜ ଆମର ତିନି ଦିନ ହୁଏ। ଡୋଳି ହୁଏ ସବୁ
କି କଣ ସବୁ ହୁଏ ଭଲ ହୁଏ?
ହଁ ଭଲ ହୁଏ, ଆମର ଦୋଳି ହୁଏ, ସବୁ ଝିଅ ମାନେ ଆସନ୍ତି ରଜକୁ। ଅଁ, ଉଁ, ନାଚ, ଗୀତ ଡିବେଟେ, ମୁରୁଜ ଆଉ ଝୋଟି ଏସବୁ କମ୍ପିଟିସନ୍ ହୁଏ, ଛୁଆଙ୍କର ଡ୍ୟାନ୍ସ ହୁଏ ଡ୍ୟାନ୍ସ କମ୍ପିଟିସନ ହୁଏ। ଆଉ ପିଠା ବି ପିଠା କମ୍ପିଟିସନ ହୁଏ ସମସ୍ତେ ପିଠା କମ୍ପିଟିସନ କରନ୍ତି।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
ସବୁ ବଢିଆ ହୁଏ ରଜ ଟା ଆମର ଏଇଠି ବହୁତ ବଢିଆ ପୋଡ ପିଠା। କାକେରା ବରା ଇଟିଲି ଏସବୁ।
ମତେ ପୋଡ ପିଠା ବେଶୀ ଭଲ ଲାଗେ।
ଅ ଏପାର ତ ସବୁ ଫସଲରେ ସବୁ ସାର ଫାର ମିଶେଇ ଦଉଛନ୍ତି ଏଇଥିପାଇଁ। ଆଉ ଏତେ ଭଲ ଫସଲ ଯୋଉଟା ଦି ହବା କଥା ପାଞ୍ଚ ଛଅ ସାତ ଦିନିରେ ଏଇଟା ଦିନେ ଦି ଦିନି ହେଇଯାଉଛି।
ହଁ ସେଟା ଏବେତ ସବୁ ହଁ ଏ ସାର ପାଇଁ ବି ଦେହ ସବୁ ଖରାପ ହେଇଯାଉଚି। ଆଉ ସାର ଯଉ ପକେଇ ଦଉଚନ୍ତି। ଆଉ ହୁଁ ଅଧିକ ଫସଲ କରିବା ପାଇଁ ସବୁ ବିଷା ତ ଜିନିଷ ସେଥିରେ ମିଶଉଛନ୍ତି। ଯୋଉଟା କି ସମସ୍ତଙ୍କ ସ୍ଵାସ୍ଥ୍ୟ ଖରାପ ହଉଛି। ସେଟା କେହି ଲୋକ ବୁଝି ପାରୁନାହାନ୍ତି ସେଟା ନିହାତି ବୁଝିବା ଦରକାର। ଆମେ ଯେତିକ ପ୍ରାକୃତିକ ଉପାୟରେ ଗୋବର। ଅ ପାଉଁଶ ଏଇ ସବୁ ଯେମିତି ଆମ ଆଗ ପୂର୍ବ ପୁରୁଷ ଯେମିତି ସବୁ ଫସଲ ଅମଦାନୀ କରୁଥିଲେ ଯଦି ସେଇ ଉପରେ କରିଥାନ୍ତେ। ସ୍ଵାସ୍ଥ୍ୟ ଆମର ଭଲ ରୁହନ୍ତା। ଆଉ ସ ରୋଗ କିଛି ବି ହୁଅନ୍ତାନି କିନ୍ତୁ ଯେହେତୁ ସମସ୍ତେ ଅଧିକ ଆଶା ନେଇକି ସବୁ ଜିନିଷ କରୁଛନ୍ତି ସାର ବ୍ୟବହାର କରୁଚନ୍ତି। ସେଥିପାଇଁ ସ୍ଵାସ୍ଥ୍ୟ ଖରାପ ହଉଛି। ଲୋକମାନେ ସେଟା ବୁଝି ପାରୁନାହାନ୍ତି।
ହୁଁ ହୁଁ କଲେ ଏତେ ଅଗାଳିଆ ପିଲା କେତେ ଜଣ ମେମ୍ବର ସବୁ।
ଆମ ଘରେ ଆମେ ପାଞ୍ଚ ଜଣ ମେମ୍ବର। ବାପା ବୋଉ ମୁଁ ଅର୍ ମୋର ଭାଇ ଭଉଣୀ।
ହଁ।
ଆଉ ଆପଣ କଣ ଖାଇଛନ୍ତି?
ମୁଁ ପୁରୀ ଆଉ ଆଲୁ ଝୋଳ ତରକାରୀ। ଆପଣଙ୍କୁ କଣ ସବୁ କରିବା ପାଇଁ ଭଲ ଲାଗେ?
ମତେ ରୋଷେଇ କରିବାକୁ ଭଲ ଲାଗେ। ଏ ଡ୍ୟାନ୍ସ କରିବାକୁ ଭଲ ଲାଗେ। ବେଶୀ ତ ରୋଷେଇ ମତେ ବେଶୀ ତ ରୋଷେଇ କରିବାକୁ ଭଲ ଲାଗେ।
ହାଲୋ।
ହାଲୋ। ହାଲୋ।
ହାଲୋ।
ହଁ ମୁଁ କହିଲି ମୋତେ ରୋଷେଇ କରିବାକୁ। ବେଶୀ ଭଲ ଲାଗେ ହାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଠିକ ସେ ଶୁଣା ଯାଉନି କି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଠିକ୍ ସେ ଶୁଣା ଯାଉନି।
ଆପଣଙ୍କର ନେଟୱାର୍କ ପାଉନି।
ହଁ ପି ପର। ବର୍ଷା ଟା ହଉଛି ତ ସେଥିପାଇଁ ନେଟୱାର୍କ ପ୍ରୋବ୍ଲେମ ଦେଖଉଛି। ବର୍ଷା ଆମ ଏପଟେ ବର୍ଷା ପ୍ରବଳ ହଉଛି ସେଥିପାଇଁ। ବର୍ଷା ପାଇଁ ସେଥିପାଇଁ ନେଟୱାର୍କ ପ୍ରୋବ୍ଲେମ ଦେଖାଉଛି। ଆଉ। ବର୍ଷା ବି ଏଠି ବହୁତ ଜୋର ବର୍ଷା ହଉଛି ନଦୀ ବି ଆମର ଏଠି। ଠି ବଢ଼ିଛି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆମର ଏଠି।